ହ୍ୟାଲୋ
ଆଜ୍ଞା ମୋର ଆବା ଆଵା ଇଏ ଆବାଜ ଆସୁଛି କି
ସାର ଆସୁଛି
ଓହୋ ଠିକ ଅଛି ଅଛି ବଡିଆ ଆଉ। ଆପଣ ଦେହ ପା କେ କେମିତି କଣ ଅଛି।
ମୁଁ ଭଲ ଅଛି ଆଜ୍ଞା।
ଓ ଯାହ ହଁ ମୁଁ ବି ଭଲ ଭଲ ଅଛି। କିନ୍ତୁ କଣ କରିବା ଏବେ ଯୋଉ ଖରା ଯୋଉ ଭଳି ଅବସ୍ ତା ହଉଛି ମାନେ ଦେହ ବି ଶହି ତନି ପୁରା।
ହଁ ଦେହ ଏ ଖରାପ ହେଇଯାଉଛି ସମସ୍ତଙ୍କର।
ଯେମତି ମାନେ ଲାଗୁଛି କୁଲର ଆଉ ଏସି ଯେମିତି ନିଜ ପ୍ରିୟ ବନ୍ଧୁ ଭଳିଆ ପରା ଲାଗୁଛି ପୁରା।
ହଁ ଆଜ୍ଞା ଆଉ ଘରେ ସମସ୍ତେ କେମତି ଅଛନ୍ତି।
ହଁ ଘରେ ବି ସମତେ ବହୁତ ଭଲ ଅଛନ୍ତି ଆପଣଙ୍କ ଘରେ କେମିତି କଣ ଅଛନ୍ତି ପୁରା। ଆ ଯାହା ହଉ ବହୁତ ଭଲ କଥା ଆଜ୍ଞା ଆପଣ ଏପ ଏପଟେ ବୁଲି ଯାଇଛନ୍ତି। ଯୋଉ ଆମର ଭିମ ଡି ଥା ଭିମଡୁଙ୍ଗରି।
ହୁଁ ହଁ ଆଜ୍ଞା ଯାଇଛି ମୁଁ ଭୀମଡୁଙ୍ଗୁରି।
କାଇଁ ନା ମୁଁ ବି କାଇଁ କାଇଁ କାଇଁ ନା ମୁଁ ବି ଶୁଣିଛି। କି ଏଇିଠି ଭୀମଡୁଙ୍ଗରି ବହୁତ ବଢିଆ ଜାଗା। କାଇଁ ନା ମୋର ବି ଟିକେ ହଉଛି ଇଛା ବି ହଉଛି ଯିବା ପାଇଁ ହଲେ ମୁଁ କେମିତି କଣ କେମିତି କଣ ଯିବି ସେଇଟା କିଛି କହିପାରିବି ମତେ। ହ ।
ହୁଁ ଆପଣ କେବେ ଯାଇ ନାହାନ୍ତି କି ସେପଟ ଏରିଆ।
ନା ନା ନା ମୁଁ ସେପଟ ଏରୀୟା। ଯାଇନି ହେଲେ ମୋର ଇଚ୍ଛା ହଉଛି ଯିଆ ପାଇଁ ଯେ ହେଲେ ଆଉ କଣ କରିବା ଟିକେ ଦୂର ବାଟ ବି ପଡି ଯାଉଛି। ତ କେମିତି କଣ ଗଲେ ଟିକେ ମତେ ସୁବିଧା ହବ। କହିପାରିଲେ ଟିକେ ଭଲ ହୁଅନ୍ତା ଆଉ।
ଆପଣ ବାଇକରେ ଗଲେ ଆପଣଙ୍କୁ ସୁବିଧା ହେବ କାହିଁକି ନା ଆମ ଆମେ ଯୋଉ ଏରିଆରେ ରହୁଛେ ସେଠୁ କମନିକେସନ୍ ସୁବିଧା ସିଆଡ଼େ ଯିବାକୁ କିଛି ନାଇଁ। ତ ନିଜ ଗାଡି ରେ ହିଁ। ଗଲେ ବହୁତ ବଢ଼ିଆ ହବ ସେ ଜାଗାକୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ତାହେଲେ ମାନେ। ବାଇକରେ ଗଲେ ସୁବିଧା ହ କାର୍ ଫାର୍ କିଛି ଯାଇପାରିବ କି?
ହଁଁ ଯାଇପାରିବ ଆରାମ ସେ ଯାଇ ହବ ସେ ଜାଗା।
ଓହୋ ଯାହଉ ଯା ଆଉ ତାହେଲେ ମତେ ମୁଁ ଯଦି ଭିମ ଟୁଙ୍ଗରି ଗଲି ମତେ କଣ ମାନେ କଣ ଭିମଡୁଙ୍ଗରେ କଣ ସବଁ ଦେଖିପାରିବି ସେଠି ସବ କଣ ସୁ ବଢଆ ବଢିଆ ଜିନିଷ ଦେଖ ଦେଖାଯିବ ପୁରା?
ପ୍ରଥମେ ସେପଟେ ମନ୍ଦିର ଅଛି ଶି ପ୍ରଭୁ ଶିବ ମନ୍ଦିର
ଆଜ୍ଞା ଆଜ୍ଞା ଆଜ୍ଞା।
ଅ ଗୋଟେ ଯୋଉ ଜାଗା ଅଛି ଭୀମଡ଼ୁଙ୍ଗିରି ଜାଗା ଗୋଟେ ପାହାଡ଼ ଅଛି ତା ଉପରେ ଭଗବାନଙ୍କ ବାସ ଅଛି ସେଇଠି ଯାଇପାରେ ଆପଣ ପାହାଡ଼ ଚଡ଼ିଲେ
ହୁଁ ହୁଁ ଆଉ ତାର କଣ କିଛି ମାନେ ମହାତ୍ମ୍ୟ କଣ କଣ କିଛି ଅଛି ଯେତିଙ୍କ ଯୋଉ ଭୀମ ଡୁଙ୍ଗୁରି ମତେ ଜଣେ ଲୋକ କହୁ ଥିଲେ ଭୀମଙ୍କର କଣ ପାଦ ଭଳିଆ ଅଛି କିଛି ନା କଣ ସେମିତି କଣ କିଛି କହୁଥିଲେ କିଛି ମାନେ ସେମିତି କିଛି ଅ
ଆଜ୍ଞା ଥିବ ମୁଁ ଯାଇଛି ମ ତ୍ର ଭଲ ଦେଖିନି ଯେମିତି ମୁ ଯୋଉ ସମୟରେ ଯାଇଥିଲି ସେମିତି ଏତେ ବର୍ଷା ହେଉଥିଲା। ତ ଆଜ୍ଞ ହେଲେ
କୁହନ୍ତୁ କୁହନ୍ତୁ କୁହନ୍ତୁ ।
ମୁଁ ବି ଚାହୁଁଛି ମୁଁ ବି ଆଉ ଥରେ ଦେଖିବାକୁ ଯିବ ଗଲେ ଆଉ ଥରେ ଯାଇଛନ୍ତି।
ଓ। ଓ ହୋ ଆଉ ତାହେଲେ ସେଠିି ପିକନିକ୍ ପିକିନିକ ପାଇଁ ମୋର କଣ ସୁବି ଅଛି ପୁରା
ହଁ ସେଠି ତ ମାନେ ମନ୍ଦିର ଯାଇକି ଆଉ ଗୋଟେ ମାନେ ଆସିକି ଗୋଟେ ଜାଗା ଅଛି ସେଠିକୁ ଗଲେ ସେଠି ଏମିତି ପାର୍କ ଟାଇପ ର ଅଛି। ପିକନିକ୍ ସେ ସବୁ ମାନି ପାରିବେ ଫ୍ୟାମିଲି ସହିତ ବୁ ଯାଇକି ପୁରା ବହୁତ ବଢ଼ିଆ ସମୟ ବ ତେପାରିବେ।
ଓହୋ ହୋ ହୋ ଆଉ ତାହେଲେ ଏବେ ତ ଖରା ଦିନ ପୁରା ଯୋଉ ଖରା ହଉଛି ଆଉ ସେଇଠି ତ ଏବେ ତ ଗଲେ ବି ମାନେ ଖରା ଯଦି ଖଟ ଖଟ କରା
ହଁ ହଁ ହଁ ନା ଏବେ ଏବେ ଗଲେ ଆପଣଙ୍କ ପାଇଁ ଭଲ ବନିଥିବ କାହା ପାଇଁ ବି ଭଲ ହେଇନଥିବ। ତ ମୁଁ କହିବା ଅପେକ୍ଷା ଏବେ ନ ଯିବାଟା ହିଁ ବହୁତ ଭଲ।
ଓହୋ ହୋ ହୋ ଆଉ ତାହେଲେ ମୁଁ ଯଦି ଯିବି କେବେ କେବେ ଯିବି ଗଲେ ମୋ ପାଇଁ ସୁବିଧା ହବ
ଉଁ ମାନେ ଯେମିତି ଖରା କମି କମିଆ ଆ ସତି ଏବେ ଆଉ ଗୋଟେ ମାସ ଅଛି ଜୁନ୍ ମାସ ତ ଅଛି କେତେ ଦିନ ପାଁଇ ତ ଖରା ହେଇପାରେ ହଁ ସେମିତି ଜୁନ ମାସ ସରିଲା ପରେ ପରେ ଆପଣ ଯାଇପାରିବେ।
ଆଁ ମୋ ହିସାବରେ କହିବାକୁ ଗଲେ ଶୀତ ଦିନଟା ହିଁ ଠିକ୍ ରହିବ ପୁରା।
ଆ ହ ଆଜ୍ଞା ଆଜ୍ଞା ହଁ ଭୋଜି କରିପାରିବ ହୁଁ।
ହଉ ତାହେଲେ ଠିକ ଅଛି କାର୍ ର ରେ ଗଲେ ବି ସୁବିଧା ଏବେ ଆଉ ଆପଣ କଣ ସବୁ ଖାଇଲେ ସବୁ ଆଜି କଣ। ସବୁ ଖିଆପିଆ କଣ କରିଲେ ପୁରା ।
ପୁରା ଖିଆପିଆ ଆଜି ପଖାଳ ଭାତ ହେଇ ଥିଲା ଆଜ୍ଞା ଯେଉଁ ଖରା ଆଉ ଭାତ ଇଚ୍ଛା ହଉନି। ପଖାଲ ଭାତ ସହିତ ଆଲୁଚପ। ଖଟା ବି-ବାଇଗଣ । ବାଇଗଣ ଟମାଟୋ ଚକଟା ହେଇଥିଲା ଆଉ ଆମ୍ବ।
ହବ ଆଉ ତା ସାଙ୍ଗରେ ଟିକେ ଦହି ହେଇଗଲେ ତ
ଆଜ୍ଞା ଆଜ୍ଞା ଆଜ୍ଞା ହଁ।
ଓହୋ।
ହୁଁ ଆପଣ କଣ ଖାଇଲେ ଆଜିଟା।
ଆଜି ମୁଁ ଖାଇଲି ସେଇ ଭାତ ଡାଲି। ଏ ଦହି ଟିକେ ମୁଁ ଆଣି ଖାଲି ଦହି ଟିକେ ଖାଇଲି ପୁରା ଦହି ପକେଇକି ନା ଆଉ ଟିକେ ଭଜା ଭଜିଥିଲା ସେ ଯୋଉ ଖିଆ ହେଲା। ଖରାରେ ଯୋଉ ହ ହଉଛି କହିଲେ ନ ସରେ। ହେଲେ ବି ବାଧ୍ୟ ହେଇକି ଟିକେ ଭାତ ଭାତ ଟିକେ ଖିଆହବାକୁ ପଡୁଛି ପୁରା ଆଉ।
ହଁ ହଁ ହଁ ଆଜ୍ଞା ଆଜ୍ଞା ମାନେ ଏ- ସମୟରେ ଏବେ ଶୋଇକି ଉଠିଥିଲେ ମଧ୍ୟ। ଭାତ ଖାଇ ବାନି ଆଉ ଭୋକ ଲାଗେ ଖାଇ ଶୋଇଥିଲେ ମଧ୍ୟ ଉଠିଲେ ଭୋକ। ତ ଲାଗେ।
ହଁ ହଁ ଜେନେ ମାନେ କୁ୍ଲର ଆଉ। ଏ ସି। ତାକୁ ଛାଡିଆକୁ ଛାଡିବ ଇଚ୍ଛା ତ ହଉନି ଆଉ। ଏ ମାନେ ଯେମିତି ଲାଗୁଛି ନିଜ ପ୍ରିୟ ବନ୍ଧୁ ଗୁରା ଆଉ ଆପଣ ସେ ଗରମ ସେ କେମିତିଆ ପୁରା ଗରମ ତ ବେଶୀ। ମୋ ହିସାବରେ ମୋର ଯ ଯୋଉ ଏପଟେ ଯେମିତି ଗରମ ସେ ସେପଟେ ବି ଗରମ ପୁରା
ହଁ ଆଜ୍ଞା ଆମ ଏପଟେ ବି ବହୁତ ଗରମ
ଓହୋ ହୋ
ହୁଁ ହୁଁ ମାନେ ଘରଠୁ ବାହାରେ ହଉନି ଆଜ୍ଞା
ଆଜ ଘର ବାହାରେ ହଁ ସେଇଟା ବି ସତ କଥା ପୁରା ଆଉ ଅ ଆପଣ ଭୀମଡୁଙ୍ଗରେ ଆଉ କଉଠି କଣ ପାଖାପଖି କଉ କଉଠି ବୁଲାବୁଲି ଜାଗା କହିପାରିବେ କିଛି?
ହଁ ବୁଲାବୁଲି ଯାକ ହଁ ମୁଁ ଭୀମଡୁଙ୍ଗିରିରେ ଯାଇଛି ଆଉ ସମ୍ବଲପୁର ମଧ୍ୟ ଯାଇଛି ଆଜ୍ଞା ସମ୍ବଲପୁର ତ ଆପଣ ଯାଇଥିବେ ନିଶ୍ଚି ନ୍ତ ଭାବରେ ହ ସେଠି ମା ସମଲେଇ ମାଙ୍କ ମନ୍ଦିର ଅଛି ଦର୍ଶନୀୟ ସ୍ଥାନ ହ ଏ ଘଣ୍ଟେଶ୍ଵରୀ ମନ୍ଦିର ଅଛି।
ଓ ହୋ ହୋ ଘଣ୍ଟେଶ୍ଵରୀ ତ ଘ ଶ୍ୱରୀ ତ ଯାଇଥିବେ ଘଣ୍ଟେଶ୍ଵ ସେ ପୋଲରରେ ଗଲେ ନା ନାଇଁ? ଛୋଟ ଯୋଉ ପୋଲ ଯୋଉ ଅଛି ନାରୋ ଟାଇପର ମତେ କାହିଁକି ମତେ ସେଇ ସେଇ ବାଟେ ଯ ଗଲା ବେଳକୁ ଯେମିତି ମତେ ଟିକେ ଡର ଭଳିଆ ଲାଗିଲା ଆପଣଙ୍କୁ କେମିତି କଣ ଲାଗିଲା ପରା?
ମାନେ ଯିବାଟା ତ ହଁ ଡର ଲାଗିଲା କାହିଁକି ନା ସେ ଯୋଉ ତା ତଳେ କେନାଲ ଟାଇପ ର ପାଣି ଆସୁଥିଲା।
ହଁଁ ହଁ ହଁ
ଆଉ ସେ ବ୍ରିଜ ବ୍ରିଜ ଟାଇପରେ ଯୋଉ ଚାଲିଲା ବେଳେ ସେ ବ୍ରିଜଟା ଆକଚୋଲି ଖୋଲୁଥିଲା। ତ ସେଥିପାଇଁ ଆପଣଙ୍କୁ ଡର ଲାଗିଥିବ ମୁଇଁ।
ହଁ ହଁ ସେଇଟା ବି ସେଇଟା ଗୋଟେ ଜିନିଷ ଆପଣ ଠିକ କହିଲେ ହେଲେ କିନ୍ତୁ ସେ ଛୋଟ ଯେମିତି ଲୁହାର ଯୋଉ ଥିଲା ଯୋଉ ରାସ୍ତାଟା ଅ ମାନେ ଯେମତି ଲାଗୁଥାଏ ଟିକେ ଯଦି ଖସି ପଡିଲା ଯେମିତି ମଣିଷ ସେ ପାଣି ରେ ପଡିଲା କି ନେ ମଣିଷ ସେପଟେ ପଡିଯିବ। ଟିକେ ସେଇ ଭଳିଟେ ଡର ଟେ ଲାଗୁଥିଲା।
ମାନେ ଛୁଆ ମାନଙ୍କୁ ନେଇକି ଗଲେ ସତର୍କରେ ଯିବାକୁ ପଡିବ ଗୋଟେ କହିବା
ହଁ ହଁ ହଁ ଆଉ ସେଇଟା ବି ସେଇଟା ଆପଣ ତା କଣ ଇଏ ସମଲେଶଵରୀ ମନ୍ଦିର ଗଲେ ବି
ଆଜ୍ଞା
ସମଲେଶ୍୍ୱରୀ ମନ୍ଦିର ବି ଗଲେ
ଆଜ୍ଞା ସମଲେଶ୍ଵରୀ ମନ୍ଦିର ଯାଇଛି।
ହଁ ହଁ ହଁ ସମ କହ ହଁ ଥରେ ମୁଁ ଯାଇଥିଲି। ସେଇଠି ମାନେ ମାଙ୍କ ମନ୍ଦିର ବି ଯାଇ ଦେଖିଥିଲିବି ଏବେ କିଛି ସବୁ ଜିଣି ଏବେ କିଛି ରିନୋଭେଟ କିଛି ହେଇଛି କି? ମୁ କାଇଁ ନା ପୁରୁଣା ଟାଇମ ରେ ଯାହା ଯାଇଛି। ଥିଲ ଯାହା ଯେମିତି ଦେଖାଥିଲା ଏବେ କିଛି ଚେଞ୍ଜ କିଛି କି?
ହଁ ଚେଞ୍ଜ ହେଇଛି ବର୍ତ୍ତମାନ ଦେଖିବାକୁ ସେଠି ବୁଲିବା ଯାକ ଲଗା ଯାକ ମହାନଦୀ ଆରତି ସବୁ ସେଠି କରାହେଉଛି ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
ସନ୍ଧ୍ୟା ସମୟରେ ଗଲେ ମହାନଦୀ ଆର ଦେଖିପାରିବି ଯେମିତି ବଡ ବଡ ମନ୍ଦିର ଯାହାକରି ଯେମତି ଆରତି ହଉଥିବ ସନ୍ଧ୍ୟା ଆରତି ସେମିତି ଆମ ସମ୍ବଲପୁରରେ ସମଲେଇ ମାଙ୍କ ଆରତୀ ହୁ ସନ୍ଧ୍ୟାରେ ଗଲେ। ଆଉ ସେଠି ଲାଇଟ ଇଂ ମାନେ ଯୋଉ ଲାଇଫ୍ ର ସୋପ ମଧ୍ୟ ମାନେ ଛଅଟ ର ଛଅଟା ନାହିଁ ସାତଟାରୁ ସେଠି ହଉଛି ଏମିତି ଚାଲିଥିବ ରାତି ସମୟ ପର୍ଯ୍ୟନ୍ତ ମାନେ ମନ୍ଦିର ବାହାର ପଟେ ଯୋଉ ଲାଇଟିଙ୍ଗ ଗୁଡାକ ହଉଥିବ ମାଙ୍କର ପ୍ରତିଛବି ୟାକ ଆମକୁ ଦେଖାଯ ଯାଉଥିବ।
ଓହୋ ହୋ ହୋ ଅ ହଁ ମାନେ ଇଏ ଯୋଉ ସନ୍ଧ୍ୟା ଆରତୀ ମହାନଦୀ ବା ଯେମିତି ଆମ ଗଙ୍ଗା ନଦୀ ପାଖରେ ପାଖରେ ଯେମତି ହୁଏ ଯାଉ ଆରତି ସେମତି ପୁରା ଆରତି ପୁରା ହୁଏ।
ହଁ ତ ସତ କଥା କଲେ ଆ ଗଙ୍ଗା ଆରତି ଯେମିତି ହୁଏ ନାହିଁ। କି ଟିକେ ବେଶୀ ତ ସେମିତି ଏଠି କିଛି ସୁବିଧା ହେଇପାରୁନି ଚାହିେଁବେ ମାନେ ମେ ବି ଆଗକୁ ଗଲେ ଆଉ ଟିକେ ସୁବିଧା ହେଇପାରେ ତର ଏବେ ସେମିତି କିଛି ହେଇନି। ହେଲେ ଗଙ୍ଗା ଆରତୀ ଟା ଏ ମହାନଦୀ ମିତିକା ହଉଛି।
ଓହୋ ହୋ ଆଛ ମୁଁ କାହିଁକି ନା ମୁଁ ଆଗରୁକୁ ଯାଇଥିଲି ମୁଁ ସେଇ ସବୁ ଜିନିଷ ଦେଖି ନାହିଁ ବୋଧେ ଏବେ ବୋଧ ସେଇ ସବୁ ନୂଆ ଜିନିଷ ହଉଛି ପୁରା ଆଉ।
ଆପଣ ଯୋଉ ମନ୍ଦିର ବାହାରେ ମାନେ ମନ୍ଦିର ବାହାରେ ଯୋଉ ମନ୍ଦିର କରାହେଇଛି ସେଠି ଯୋଉ ଲାଇଟିଙ୍ଗ ବାଲା ସୋ ଦେଖିଛନ୍ତି?
ଅଁ ନା ନା ମୁଁ ଯ ଯୋଉଟା ହଁ ହଁ ମୁଁ ଯାହା ଟିଭିରେ ଯାହା ଦେଖିଥିଲି କାହିଁକ ମୁ ସେଇ ଟାଇମରେ ଯାଇଥିଲ ମୁଁ ଜମା ଦେଖିବି ନାହିଁ। ଯୋଉ ଲାଇଟ୍ ଫାଇଟ ବି ଲଗା ହେଇଥିଲା ସବୁ ଜିନିଷ କରା ଲାଇଟ୍ ଫାଇଟ ଲଗା ନା କିଛି ଲଗାହେଇ ନଥିଲା ଖାଲି ଯାହା ଥିଲା ଆଗରୁ ସେ ଭଳିଆ ଥିଲା।
ହୁଁ ହୁଁ
ଚେଞ୍ଜ ହେଇଛି ନା ତ ସେଥି ପାଇଁ ଆମେ ଲାଇଟ୍ ପାଇଟ୍
ଏବେ ବହୁତ ବଢିଆ ଏବେ ବହୁତ ବଢିଆ ଚେଞ୍ଜ ହେଇଛି ସେଠି ଯାକ ଯା ବଢ଼ିଆ ଅଛି ମାନେ ବୁଲିବା ପାଇଁ ପାର୍କ କରାହେଇଛି ସେ ଭିତରୁ ମାନେ ସେ ମନ୍ଦିର ଜାଗାଠୁ ସେ ଉପରେ ଗୋଟେ ବ୍ରିଜ୍ ପୋଲ ଟାଇପ ତିଆରି କରାଯାାଇଛି ପୂର୍ବତମ ଆପଣ ଆସିବ ଏବେ ମହାନଦୀ ପାଖକୁ ଏମିତି
ହୁଁ ହୁଁ ହୁଁ ଟିକେ ଠିକ ଅଛି ଯାହା ହଉ ଆପଣ ଯୋଉ କହିଲେ ଆଉ ଆପଣ ଡ୍ୟାମ୍ ଫାମ ବି ଯାଇଥିବେ ବୋଧେ
ଅ ହୀରାକୁଦିନେ ମୁଁ ଆଗ ଯାଇଥିଲି ମାନେ ଠିକ ସେ ଦେଖିନି ହେଲେ ଯାଇଛି ସେ ରାସ୍ତା ଦେଇ ଯାଇଛି ଯୋଉ ଆଉ ଗୋଟେ ଜିରୋ ପଏଣ୍ଟ ବୋଲି ଗୋଟେ ଜାଗା ଅଛି ସିଏ ଆପଣ ଯାଇଛନ୍ତି କି ନାହିଁ ଡ ତାକୁ ଡାଇକ୍ କହନ୍ତି
ଜିରୋ ପଏଣ୍ଟ ଯାଣୁ ସେଇଠି କଣ କହିଲେ
ସେ ଜାଗାକୁ ଡାଇକ୍ ବୋଲି କୁହାଯାଏ
ହଁ ହଁ ହଁ ହଁ ଜିରୋ ପଏଣ୍ଟ ହଁ ଜିରୋ ପଏଣ୍ଟ ବି ସେଇଠି ପୁରା ଆମର ଯୋଉ ଅ ଅଛି ଆ ସେଟା କଣ କୁହନ୍ତି କି ଗୋଟେ ସେଇ ଅଭୟାରଣ୍ୟ ଭଳିଆ ଗୋଟେ ଅଛି ଗୋଟେ ଆ ସେ ସେଇଠି ଅଭୟାରଣ ଅଭାରଣ ଭିତରେ ଯିବେ ଆପଣ ଯାଇେ ମୁଁ ତ ଜମା ଯଏବି ନାହିଁ ଆଉ
ନା ନା ମୁଁ ସେ ସେତେ ପର୍ଯ୍ୟନ୍ତ ମାନେ ମୁଁ ସନ୍ଧ୍ୟା ସମୟରେ ଯାଇଥିଲି ଛି ସନ୍ଧ୍ୟା ହୁଁ
ଆଜ୍ଞା ଆଜ୍ଞା ଆଜ୍ଞା
ହ ହେଲେ ଆପଣଙ୍କ ସହିତ କଥା ହେଇକି ଭଲ ଲାଗିଲା ସାର୍ ପରେ କଥା ହବା ମୁଁ କଲ୍ କରିବି ଆଜ୍ଞା ରଖୁଛି ଆଜ୍ଞା ଧନ୍ୟବାଦ
ହଁ ଆଜ୍ଞା
ଆଜ୍ଞା
ହଉ ଆଜ୍ଞା
କଲ କାଟନ୍ତୁ କହିଲେ